ହଁ ନମ-ସ୍କାର ନମସ୍କାର୍।
ହଁ ମୁଁ ଠିକ ଠାକ୍ ଅଛି ଆଉ। ଆଉ ଆପଣଙ୍କର ଲଞ୍ଚ ହେରିକା ସରିଗଲାଣି?
ନାଇଁ ସରିନି କରିବି ଆଉ ଲଞ୍ଚ ଏବେ ଟିକେ କାମ କରୁଥିଲି ତ। ହଁ କରିନି ଆଉ କରିବି ଆଉ।
ଆଉ ଆଜି କଣ ବ୍ରେକଫାଷ୍ଟ୍, ହଁ ମୋର ଆଜି ସରିଗଲାଣି।
ଆଚ୍ଛା ଆଚ୍ଛା।
ଆପଣଙ୍କର ବ୍ରେକଫାଷ୍ଟରେ ଆଜି କଣ କଣ ଖାଇଥିଲେ?
ବ୍ରେକଫାଷ୍ଟରେ ମୋର୍ ଥିଲା ଉପମା ଡାଲମା।
ଆଜ୍ଞା ବହୁତ୍ ବଢିଆ ଆପଣଙ୍କୁ ଉପମା ବନେଇ ଆସେ?
ଆ ନାଁ ଆମର ବା ଆକଚୁଆଲି ବନାଏ କଣ ଏମିତି ବାହାରୁ ଆଣିକି ଖାଇଥିଲୁ ଆଉ। ମାନେ ଦୋକାନ୍ ରୁ ଆଉ।
କେବେ ବନେଇଛନ୍ତି ଆ
ଏମିତି ମଝିରେ ମଝିରେ ଅ ହଁ ହଁ ନାଇଁ ମୁଁ କେବେ ଟ୍ରାଏ କରିନି ଆକ୍ଚିଲି ମତେ ତ ଆସେନି କୁକିଂ। ହଁ ତ କରିନି ନିହାତି କରିବି କେବେ ଟ୍ରାଏ, ଅଁ ଶିଖିବାକୁ ତ ପଡିବ କିଛି। କିଛି ଜିନିଷ ନା ଆଉ ସେମିତି ତ ବାହାରୁ ବି ଖାଇହବନି ସବୁବେଳେ। ଅଁ ତ ଆଜି ଯେହେତୁ ଏବେ ଟିକେ ୱେଦର ଟିକ କେ ଚେଞ୍ଜେସ୍ ରହୁଚି ନା ତ କିଛି ଇଚ୍ଛା ହଉନି ଆକଚୁଆଲି କରିବା ପାଇଁ। ତ ସେଥିପାଇଁ ଖାଲି ଖାଇକି ଶୋଇବା କଥା। ହଁ ପାଗ ତ ପୁରା ଚାରି ଦିନି ହେଲାଣି ପୁରା ବହୁତ୍ ଜୋରସେ ବର୍ଷା ହଉଥିଲା। ଆଜି ଟିକେ ମାନେ ଅଛି ହିଁ ମେ ବି ହେଇପାରେ। ବଟ୍ ଏତେ ବି ଖରା ହଉନି ପୁରା ସେମିତି କ୍ଲାଉଡି କ୍ଲାଉଡି ହେଇକି କିଅ ରହିଛି, ଅଁ ଆଁ ତ ଏଇଟା ଆଉ। ଆଉ ଆପଣଙ୍କର ଲଞ୍ଚ୍ କଣ ହେଇଥିଲା ଆଜି? ଆପଣଙ୍କର ଲା -ଆପଣଙ୍କ ଲଞ୍ଚ୍ ରେ ଆଜି କଣ କଣ ଥିଲା?
ଆଜି ଆମର ଥିଲା ଭାତ ଡାଲମା ମୁଗ ପଡିକି ହରଡେ ହେରିକା ପଡିକି ଡାଲମା ହେଇଥିଲା ଆଉ-ଜା ହେଇଥିଲା ଆଉ ଆଳୁଚକ୍
ଆଛା ହଉ ଆଉ ବଢିଆ ଆଉ ଆପ୍ ଆପଣ ମାନେ କଣ ମାନେ ନିଜେ କରିକି ଖାଉଚନ୍ତି ନା ମାନେ ଘରେ ମାନେ କିଏ ଅଛନ୍ତି ବନେଇ ଦଉଛନ୍ତି ମାନେ ମା କି କଣ? ଓହୋ ଆଚ୍ଛା ଆଚ୍ଛା।
କରିଦିଏ କିଛିଟା ଆଉ ମାଙ୍କୁ ବି ଦେଇଦିଏ।
ଆଚ୍ଛା ତମକୁ ଆସେ ଆ ତୁମକୁ ରୋଷେଇ ଆସେ?
ହଁ କିଛିଟା ତ ଏଇଟ୍ଟି ପରସେଣ୍ଟ ତ ଆସେ ଆଉ। ହଁ।
ଆରେ ବାଃ ଏଇଟି ପରସେଣ୍ଟ ଆପଣଙ୍କୁ ଆସେ ମତେ ତ ଟ୍ୱେଣ୍ଟି ପରସେଣ୍ଟ ବି ଆସେନି।
ଟ୍ରାଏ କରନ୍ତୁ ଦେଖନ୍ତୁ?
ଟା ବେଶି ଭଲ ଲାଗେ ମାନେ ହଁ ନିହାତି ଟ୍ରାଏ କରିବି ବଟ୍ ଆ ଆପଣଙ୍କୁ ଗୋଟେ କିଛି ସଜେଷ୍ଟ କରନ୍ତୁ ମତେ ମାନେ କେମିତି କଣ ଷ୍ଟାର୍ଟ କରିବି କାରଣ ମୁଁ ଏଯାଏଁ ବି କିଛି ଷ୍ଟାର୍ଟ କରିନି। ନିହାତି କରିବି ତ ଆଗୁକୁ ବଟ୍ ଆପଣ ଯେହେତୁ କରୁଛନ୍ତି ତ ଆପଣ ହଁ ମତେ ତ ବେଶୀ ନନ୍ଭେଜ୍ ହିଁ ହଁ ମତେ ତ ନନ୍ଭେଜ୍ ପସନ୍ଦ ଆ ଭେଜ୍ ବି କରିପାରିବି ସେମିତି କିଛି ନାହିଁ ବଟ୍ ନନ୍ଭେଜ୍ରୁ ଷ୍ଟାର୍ଟ କରନ୍ତୁ ଯେହେତୁ ମୋର ନନ୍ଭେଜ୍ ଅଧିକ ପସନ୍ଦ। ଆଁ ତ ନନ୍ଭେଜ୍ ରେ ଚିକେନ୍ ମୋର ବହୁତ ପସନ୍ଦ ତ ନର୍ମାଲ୍ ଆପଣ ଚିକେନ୍ କରି ବି କହିପାରିବେ ଚିକେନ୍ କରିଟା କେମିତି କଣ ହବ?
ହାଁ ମୁଁ ଆମ ଘରେ ଯେବେବି ଚିକେନ୍ ବନେ ବହୁତ
ଆଚ୍ଛା।
ସିମ୍ପଲ୍ ରେ ହୁଏ ଆଉ ମୁଁ
ଆଚା। ହଁ।
ଯଦି ଏ ଆପଣ ଆଣି ରେ ସେ ଆପଣ
ଧୋଇ ସାରିକି ସେଥିରେ ଆପଣ ଟିକେ ଏ ହ ଆଉ ଲୁଣ ଦେଇକି ଆପଣ ଗୋଳେଇଦେବେ ଏତିିକି। ହଳଦୀ ଲୁଣ ଦେଇ ଗୋଳେଇ ଦେବେ ତାପରେ ଆପଣ ଯେମ ତି ନର୍ମାଲି ଯେମିତି ଆପଣ ମସଲା କସାନ୍ତି ସେଇଟା କସେଇବେ ପିଆଜ ଅଦା ରସୁଣ ଏଇଟାକୁ କଷେଇବେ ଆପଣ ରେ ହାଲକା ଟମାଟୋ ଦେବେ ଅଳ୍ପ। ଆଳୁ ଭାଜିକି ଆପଣ ରଖିଥିବେ ଆଗ ଚିକେନ୍ ଟାକୁ କସେଇ ଦେବେ। ଯଦି ଆପଣଙ୍କ
ହଁ ମତେ ମତେ ଆଳୁ ତ ପସନ୍ଦ ନୁହଁ। ତ ଆଳୁ ବି ମୁଁ ତାକୁ ନ ପକେଇଲେ ବି ମାନେ ସେମିତି କିଛି ଅଛି କି ନା?
ହଁ ନିଶ୍ଚିନ୍ତ କିଛି ନାହିଁ ଆପଣ ଯଦିବି ଆଳୁ ପକାନ୍ତି ତାହେଲେ କଞ୍ଚା ଆଳୁ ଆଉ ଯଦି ଆ ପଣ ଛଣା ଆଳୁ ଆପଣ ପକାଇବାକୁ ଚାହାଁନ୍ତି ତାହେଲେ ଚିକେନ୍ କସେ ହେଇ ସାରିଲା ପରେ ଆପଣ ଖସେଇ ପାରିବେ। ମାନେ କି ଆ ଦେଖନ୍ତୁ ବିଭିନ୍ନ ୱେରେ କେତେ ଲୋକ କରନ୍ତି ଯେମିତି କାଠି ମସଲା ଟାଇପର ଯୋଉ ଡାଲଚିନି, ଗୁଜୁରାତି ଏଗୁଡାକ। ଆ ଟିକେ ମୁଁ କିନ୍ତୁ ସେଗୁଡା ଟିକେ ସ୍କିପ୍ କରିଦିଏ କିନ୍ତୁ ମତେ ଏଗୁଡା ଟିକେ ଭଲ ଲାଗେନି। ମତେ ତାକୁ ମାନେ ଗୁଣ୍ଡ କରି ପକେଇଲେ ମତେ ବହୁତ ଭଲ ଲାଗେ, କିନ୍ତୁ ଏମିତିଆ ଗୋଟା ପକେଲେ ମୁଁ ଟିକେ ଅସୁକ ଅସୁକ ଟାଇପ୍ ର ଲାଗେ।
ଅ ଆଚ୍ଛା ଆଚ୍ଛା ବହୁତ ବଢ଼ିଆ କଥା ଆପଣ ତଥାପି ମାନେ ଚିକେନ୍ କରିଟା ମ୍ୟାକ୍ସ ଟୁ ମ୍ୟାକ୍ସ କେ ଏତେ ଟାଇମ୍ ଲାଗିବ ମାନେ କରିବା ପାଇଁ ଧର ମୋର ଇନଷ୍ଟାଣ୍ଟ ମାନେ ଦରକାର ଅଛି ମାନେ ଇନଷ୍ଟାଣ୍ଟ ମାନେ ସପୋଜ ମୁଁ ଯାଉଛି କୋଉଠି ବାହାରକୁ କି ମୋର କିଛି ଏମର୍ଜେନ୍ସି ୱାର୍କ ଅଛି ତ ମୁଁ ଚିକେନ୍ ଟା ନେଇଆସିଥିଲି, କଣ କରିବି ଭାବୁଛି? ତାହେଲେ ଆମେ ଇନଷ୍ଟାଣ୍ଟ କଣଟା ବନେଇ ପାରିବା ଚିକେନ୍ ରେ ମାନେ ଆପଣଙ୍କର ସେମିତି କିଛି ଅଛି ଆଇଡ଼ିଆ ଅଛି ମାନେ କହିପାରିବେ।
ହଁ ଦେଖନ୍ତୁ ଆପଣ ଯଦି ଫାଷ୍ଟରୁ ଚି ଚିକେନ୍ ଆଣିକି ଆପଣ ଯଦି ହଳଦୀ ଲୁଣ ଯେତେବେଳେ ଗୋଳେଇବେନି କି ସେଟା ଆପଣ ଗୋଳେଇଲା ବେଳେ ଆପଣ ଟିକେ ଭଲସେ ସ୍ନାସ କଲା ବେଳେ ହାତରେ ଦଳି ଦେଲା ଭଳିଆ କରିବେ ଦେଖନ୍ତୁ ଜଲଦି ସିଜି ଯିବ ସେଇଟା, ତା ଦେହରେ
ତା ଯେତେବେଳେ କରୁଥିବା ସେଇଟା ଟିକେ ମାନେ ଭଲସେ ଇ କରିବାରଇ।
ହଁ ତା ଦେହେରେ ଆପଣ ଡାଇରେକ୍ଟ କଞ୍ଚା ପିଆଜ ଦେବେ, ଅଦା ରସୁଣ ଦେବେ, ଲଙ୍କାଗୁଣ୍ଡ ଅଳ୍ପ ସୋରିଷ ତେଲ, ଆପଣ ଯାହା ବି କିଛି ପସନ୍ଦ ଯେମିତି ମସଲା ଚିକେନ୍ ମସଲା ଦେବେ, ଆପଣଙ୍କୁ ଜିରା ଧନିଆ ଯଦି ଏଗୁଡାକ ଯଦି ଦେବାକୁ ଚାହିଁନ୍ତି ଆପଣ ଦେବେ, ନହେଲେ ବି ଖାଲି ଲଙ୍କାଗୁଣ୍ଡ କାଶ୍ମୀର ଲାଲ ମିରିଚିଖାଲି ଦେଇଦେବେ ସେତିକି ବାସ୍, ସେଟା ସ ଗୋଳେଇଦେବେ, ଏପଟେ ଆପଣ ଯଦି ଆଳୁ ତ ଆପଣ ପସନ୍ଦ କରନ୍ତିିନି ଗରମ ତେଲ ଦେବେ, ଆପଣ ଯଦି ପ୍ରେସରକୁକର ରେ ବି ଚାହିଁଲେ ଆପଣ ଜଲଦି କରିପାରିବେ, ଯେମିତି ଅଧଘଣ୍ଟା ଭିତରେ ସେଟା ହେଇଯିବ, ଅଧଘଣ୍ଟା ଚାଳିଶ ମିନିଟି ଭିତରେ ସେମିତି ବି ଆପଣ କଷେଇକି ଆପଣ ଜଲଦି
ଆଚ୍ଛା ନର୍ମାଲି ମୋତେ ଯଦି ମାନେ ଆ ମାନେ ଇନଷ୍ଟାନ୍ଟିଲି ଛାଡନ୍ତୁ ବାକି ଯଦି ମତେ ଭଲସେ କରିବାର ଅଛି, ତାହେଲେ ହାର୍ଡ଼ଲି ମୋତେ ଫୋର୍ଟି ରୁ ଫୋର୍ଟି ଫାଇଭ୍ ଫିଫ୍ଟିନ୍ ମିନିଟ୍ ଭଳିଆ ଲାଗିଯିବ, ଆଇ ଥିଙ୍କ ହଁ ତ ହଁ।
ସେ କଥା ନୁହଁ, ଚିକେନ୍ ଟା ବହୁତ କମ ସମୟରେ ହେଇଯାଏ।
ହଁ, ଆଚ୍ଛା ଆଚ୍ଛା। ବହୁତ ଭଲ କଥା ଆପଣ, ଯାହା ହଉ ଆପଣ ଏତେ ସବୁ ଶିଖିଛନ୍ତି ମୁଁ ତ ଶିଖିନି, ନିହାତି ଆପଣ ସଜେଷ୍ଟ ଯେମିତି କଲେ ମୁଁ ସେମିତି ଟ୍ରାଏ କରିବି କରିବା ପାଇଁ ନିହାତି ଭାବରେ, ଆଉ ନିହାତି ମୁଁ ଟ୍ରାଏ ଟା କରିବି କି ଭଲ ଟେଷ୍ଟ। ନିଶ୍ଚିତ ନିଶ୍ଚିତ ନିହାତି। ନିହାତି ଦେବି କାରଣ ଯେହେତୁ ତାପରେ ମୋର ଚିକେନ୍ ଟା ବହୁତ ପସନ୍ଦ ତ ମୁଁ କେବେ ଚାହିଁବିନି ସେଟା ନଷ୍ଟ ହଉ ବୋଲି। ମୁଁ କୁକ୍ କରିବା ଟାଇମରେ ତ ମୁଁ ନିହାତି ଧ୍ୟାନ ରଖି କରିବି କି ନାଇଁ ମୋର ଟା ଭଲ ଯେମିତି ହେଉ, ଆଟଲିଷ୍ଟ ଫାଷ୍ଟ ରୋଷେଇଟା ଯେମିତି ଖରାପ ନ ହେଉ ମାନେ ଯେତିକି ବି ହଉ ଭଲ ହେବା ଦରକାର, ହଁ।
କରିନାହାନ୍ତି କିନ୍ତୁ ଫାଷ୍ଟ ଟାଇମ୍ କରିବେ କିନ୍ତୁ ବହୁତ ହିଁ ଭଲ ହବ। ବ କିଛି ବି ଖରାପନି ଏମିତି ଏଇ ଲୁଣ ପାଇବାଟା ଏଇଟା ଟିକେ ଆପଣ କରିପାରିବେନି ଆ ସେଇଟା ଟିକେ ଆପଣ
ଏଗୁଡ଼ା ପାଇଁ ଛୋଟ ଛୋଟ ଜିନିଷ ପାଇଁ ଘରେ ମତଲବ ମାଆ ତ ଅ ଅଛନ୍ତି କହିବା ପାଇଁ ନହେଲେ ଭାଇ ଭଉଣୀ ବି ଅଛନ୍ତି କହିପାରିବେ ବଟ ମୁଁ କେବେ ଯେହେତୁ ଟ୍ରାଏ କରିନି ନା ମୁଁ ଚାହୁଁଚି ମୁଁ ନିଜେ ହିଁ ସବୁ ଓନ୍ କରିବା ପାଇଁ ମତଲବ ନିଜେ ହିଁ ଟ୍ରାଏ କରିବି ମୋତେ କାହାର ବି ହେଲ୍ପ ନାହିଁ ମୁଁ ଯାହା ବାକି ସଜେସନ୍ ଯେଉଁମାନଙ୍କଠୁ ଆଣିଚି। ତମଠୁ ବି ଆଣିଚି ମୋର ସାଙ୍ଗମାନେ ବି ମୋତେ ବହୁତ ଟାଇମ୍ କୁହନ୍ତି କି ତୁ ଥରେ ଟ୍ରାଏ କର ହେବ ସବୁ ଜିନିଷ କଲେ ହିଁ ଜାଣିବୁ କୋଉଟା କଣ ଏ ତ ହଁ ନିହାତି ନିହାତି ମୁଁ ଟ୍ରାଏ କରିବି ବହୁତ ବହୁତ ଧନ୍ୟବାଦ। ସଜେସନ୍ ପାଇଁ ଆଉ ସାର୍ ଆପ ଆପଣଙ୍କର ସବୁ କଣ କୁହନ୍ତୁ ଖବର ଆପଣଙ୍କର ହବିସ୍ କଣ ସାର୍?
ଆଉ ମତେ ଟିକେ ରୋଷେଇ କରିବା ପାଇଁ ଆଉ ଏମିତି କଣ ମାନେ ଘରେ ଆମର ଗାଈ ଅଛନ୍ତି ତାକୁ କାମ କରିଦବା ପାଇଁ ଆଉ ଚିତ୍ର କରିବା ପାଇଁ ଏଇଟା ଗଟେ ଟିକେ ବହୁତ ଭଲ ଲାଗେ ଆଉ ନୂଆ ନୂଆ ବୁକ୍ ହେରିକା କିମ୍ବା ଅର୍ଥଙ୍କର ସେଇଟା ପଢ଼ିବାକୁ ଟିକେ ବହୁତ ଭଲ ଲାଗେ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ବହୁତ ଭଲ କଥା। ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ବହୁତ ଭଲ କଥା ଆପଣଙ୍କ ସବୁ ଏସବୁ ପସନ୍ଦ ମୋତେ ବି ତା ଦେହରୁ କିଛି କିଛିଟା ବି ବହୁତ ଆପଣଙ୍କ ଆପଣଙ୍କ ହବିସ୍ ଭିତରୁ ବି ମୋତେ କିଛି କିଛିଟା ଭଲ ଲାଗେ ମାନେ ଯଉଟା ଆଣ କହିଲେ ମୁଁ ରିଲେଟ୍ କରିପାରିଲି। କି ଆମର ବି ଘରେ ଅଛନ୍ତି ଗାଈ ତ ମୁଁ ଯେତେବେଳେ ଘରକୁ ଯାଏ ତି କିଛି କରେ ମୁଁ ହେଲ୍ପ କରିଦିଏ ଘର ଲୋକଙ୍କୁ ସେଇ ସବୁ ଜିନିଷ କରେ ତ ବହୁତ ଭଲ ଲାଗେ ସେ ସବୁ ଜିନିଷ ଆକ୍ଚୁଆଲି।
ଆପଣଙ୍କୁ କୋଉ ସିଜନ୍ ଭଲ ଲାଗେ?
ଆଜ୍ଞା?
ଆପଣଙ୍କୁ କୋଉ ସିଜନ୍ ଭଲ ଲାଗେ?
ହଁ ମୋତେ ବେଶୀ ଟିକେ ୱିଣ୍ଟର୍ ହିଁ ପସନ୍ଦ। ବଟ୍ ଏବେ ତ କିଛି ଟାଇମ୍ ହେଇଗଲାଣି ଆମର ୱିଣ୍ଟର୍ ଟୋଟାଲି ଦେଖା ହିଁ ନାହିଁ ଆମ ଏପଟେ।
ହୁଁ ହୁଁ।
ଫିର୍ବି ୱିଣ୍ଟର୍ ଟା ଭଲ ଲାଗେ ସମର ବି ଭଲ ଲାଗେ ମନସୁନ୍ ବି ଭଲ ଲାଗେ ବଟ ମନସୁନ୍ ଗେ ଅଧିକ ଟାଇମ୍ ବର୍ଷା ଲାଗି ରହିଲେ ମତେ ଟିକେ ଭଲ ଲାଗେନି ମାନେ କିଛି ଟାଇମ୍ ହଁ ହୋଉଥିଲା ଛାଡ଼ି ଯାଉଥିଲା ଭଲ ଲାଗୁଥିଲା ସେମିତି। ବଟ୍ ପୁରା ଏମିତି ପୁରା ଫୁଲ୍ ଡେ ଯଦି ପୁରା ଏମିତି ରେନ୍ ଚାଲିବ ତ କିଛି କାମ କରିହେବନି। କୁଆଡ଼େ ଯାଇ ହବନି ତୋ ବୋର୍ ବୋର୍ ହିଁ ଲାଗିବ ରୁମ୍ ରେ ବସି ବସି ଆଉ ମାନେ ଆଉ ଯେ ଯୋଉଗୁଡ଼ା ବି ମ୍ୟାଣ୍ଡେଟୋରି ଜି ୱାର୍କ ଥିବ ତ ସେଗୁଡ଼ାକ ତ କରିବାକୁ ପଡ଼ିବ। ତ ସେଗୁଡ଼ା ବି ମାନେ ଇ ଇଚ୍ଛା ବି ହେଉନଥିବ କରିବା ପାଇଁ ବଟ ଆମେ କିନ୍ତୁ କଣ କରିବା ଯିବାକୁ ତ ପଡ଼ିବ ସେ ଜିନିଷ କରିବା ପାଇଁ।
ଆଜ୍ଞା ଆପଣଙ୍କୁ ଏଣ୍ଟ ୱିଣ୍ଟର ସିଜନ୍ ରେ
ହଁ ମତେ ୱିଣ୍ଟର୍ ଟା ଭଲ ଲାଗେ।
କି କୁଆଡ଼େ ବୁଲି ଯିବା
ହଁ ୱିଣ୍ଟର୍ ରେ ଫାଷ୍ଟ ଥିଙ୍ଗ୍ ତ ହଉଚି ଆମର ମେନ୍ ହଉଚି ଟ୍ରାଭେଲ୍ ମତଲବ ଏକ୍ସ ପ୍ଲୋର ଆମେ କେଉଠି ବି ଯାଇଁ କରିପାରିବା ୱିଣ୍ଟର୍ ଟାଇମ୍ ରେ। ଆଉ ଖାଇବା ବି ମୋତେ ଟିକେ ଭଲ ଲାଗେ ଏକ୍ସପ୍ଲୋର୍ କରିବା ପାଇଁ ଆଉ ଫୁଡ଼୍ ରେ ବି ହଉ ମୁଁ ବହୁତ ଫୁଡ଼ି, ବହୁତ ଫୁଡ଼ି। ବଟ୍ ଅ ମାନେ ମତେ ସମସ୍ତେ କୁହନ୍ତି କି ତୁ ଏତେ ଖାଉଛୁ ତୋ ବଡ଼ିରେ କାଇଁ ଲାଗୁନି ମାନେ ଆ ଚୁଲି ମୁଁ ଟିକେ ହଁ ମାନେ ପତଳା। କିନ୍ତୁ ମୁଁ ବୋହୁତ ଫୁଡ଼ି ମତେ ବୋହୁତ ଭଲ ଲାଗେ ମାନେ ଫୁଡ଼୍ ଉପରେ ତ ମୁଁ ବହୁତ ଏକ୍ସପ୍ଲୋର୍। ଅ ମୁଁ ଯାହାବି ହେଲେ ଟିକେ ଆ ଇଭିନିଙ୍ଗ ହବ ମାନେ ମୁଁ ଟିକେ ଯାଇ କଣ ବାହାରେ ଟିକେ ଖାଇବି, ଆଉ କିଛି ଯଦି ନୂଆ ଜିନିଷ ଆସ୍ ଥିବ ମୁଁ ସେଇଟା ନିହାତି ତ ଟ୍ରାଏ କରେ ସେଇଟା ମାନେ ଭାବେନି କି କି ନାଇଁ ଏକା ଖାଇପାରିବିନି କି ଏତେ ମାନେ ହେଭି ପ୍ରାଇସ୍ ଅଛି କି କଣ ମାନେ ମୁଁ ସେମିତି ଲାଗେନି ମତେ କେବେ ମୁଁ ମାନେ ଭାବି ଦେଇଥିବି ନାଇଁ ମୁଁ ଏଇଟା ଟେଷ୍ଟ କରିବାର ଅଛି କି ମୁଁ କୋଉଠି ବି ଦେଖିଥିବି ଅନଲାଇନ ଯଦି ଦେଖିଥିବି ତ ମୁଁ ସେଇଟାସ୍ ଫଟାକ୍ସେ, ମୋର ବି ଗୋଟେ ସାଙ୍ଗ ଅଛି ମୁଁ ତାକୁ ସବୁବେଳେ ଧରିକି ଯାଏ। କୁଏ ତୁ ଚାଲ୍, ଆଜି ଚାଲ୍ ଆମେ ଏଇଟା ଟ୍ରାଏ କରି ଯିବା ଆରେ ପଇସା ନାଇଁ, ମୁଁ କହେ କିଛି ଅସୁବିଧା ନାଇଁ ଚାଲ୍ ମୁଁ ଅଛି ଆମେ ଆରାମ୍ ସେ ଖାଇପାରିବା ଦି ଜଣ ତ ଭଲ ଲାଗେ ସେ ଜିନିଷଟା।
ଆଜ୍ଞା ଆପଣଙ୍କ ସହ କଥା ହେଇ ମତେ ବହୁତ ହି ବଢିଆ ଲାଗିଲା। ଆଜ୍ଞା।
ହଉ ସାର୍, ଠିକ୍ ଅଛି। ଆଜ୍ଞା।